କଣ?
କିଛି ନାଇଁ ଏଇନା ବସିଥିଲି ଆପଣ କଣ କରୁଛନ୍ତି?
ଆରେ ମୁଁ ତ ଏଇ ଶୋଇଥିଲି ଏବେ ଉଠିକି ତ ଫ୍ରେଶ୍ ହେଇକି ଏମିତି ବସିଥିଲି ବାକି ତମ କଥା ଟିକେ ମନ ପଡିଲା ତ ସେଥି ପାଇଁ କଲ୍ କରିଦେଲି ଆଉ ଆଉ ତମର ଦେହ ତମ ପରିବାରର ଦେହ ଭଲ ଅଛି ତ?
ହଁ ଏମତି ଭଲ ଅଛି ବର୍ଷା ଯୋଉଁ ତ କିଛି ବି ଭଲ ଲାଗୁନାହିଁ। ଜେଉଁ ଝିପିଝିପି ବର୍ଷା ସବୁବେଳେ ଲାଗି ରହିଚି ସେଥିପାଇଁ ବହୁତ୍ ବିରକ୍ତି ଲାଗିଲାଣି କେବେବି ବର୍ଷା ଛାଡିବାର ନାଁ ହିଁ ନଉନି। ସବୁଆଡେ ଓଦା।
ଆଚ୍ଛା ଆଚ୍ଛା। ତ ଆମର ତ ଏପଟେ ପାଖାପାଖି ଛଅ ଦିନ ପୂର୍ବରୁ ଆରମ୍ଭ ହେଇଥିଲା ଯେ ମେଘ ଏବେ ଯାଇ ଛାଡିନଥିଲା କାଲି ରାତରୁ ରାତିରୁ ଟିକେ ବନ୍ଦ ହେଇଅଛି ଯେ ଏବେ ଯାଏଁ ସେତିକି କିଛି ହୋଇନାହିଁ କିଛି ଦେଖିବା କୁ ପୁଣି ମେଘ ଆସିପାରେ ଟିକେ ମେଘାଳିଆ କରିକି ରଖିଅଛି। କିନ୍ତୁ ଖରା ବାହାରି ପାରୁନାହିଁ ଏବଂ ଏ ହଁ ମୁଁ କହିଲି ପରା ଯେମିତି ଆମର ଛଅ ସାତ ଦିନ ପୂର୍ବରୁ ଚାଲିଥିଲା ଯେ ଦିନ ରାତି ଚାଲି ଚାଲି କା କାଲି ପୋଠା ବାର୍ଷା ପଯ୍ୟନ୍ତ ଚାଲିଲା ତାପରେ ଟିକେ ବନ୍ଧ ହୋଇଛି ଯେ ଏବେ ଯାଇ କିଛି ହୋଇପାରି ନାହିଁ। କିଏ ଜାଣିଛି ଆଗକୁ କଣ ହୋଇପାରିବ? ତ ମୁଁ କହୁଥିଲି କି ଯେହେତୁ ଏତେ ସାରା ମେଘ ହଉଛି ତ ସେଇ ଆମେ ଯୋଉ ସାଟ ପୋଷାକ ଗୁଡାକ ମୁଁ ପିନ୍ଧିଥିଲି ସେ ଗୁଡାକ ସଫା କରବାକୁ ଅସୁବିଧା ହଉଛି ଯେତିକି ସଫା କରିଦେଇଛି ସେତିକି ଶୁଖିବାରେ ଅସୁବିଧା ହଉଛି। ତ ସେଇଟା ପାଇଁ ଟିକେ ମୁଁ ଅଧିକ ଅସୁବିଧାରେ ପଡିଯାଇଛି। ଭାବୁଥିଲି ତମ ସେ ସମ୍ବଲପୁର ଆଡେ ବୁଲିକି ଆସିବି ବୋଲି କିନ୍ତୁ କଣ କରିବି ସାର୍ଟ ପ୍ୟାଣ୍ଟ ତ ଗୋଟେ ବି ନାହିଁ ଆଉ।
ବର୍ଷା ଛାଡିଲେ ଆସିବେ ନହେଲେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।
ଆରେ ହଁ ଯଦି ମଧ୍ୟ ମୁଁ ତମ ପାଖକୁ ଚାଲିଯିବି ତମ ଘରକୁ ଯାଇକି ହି ଖାଲି କଥା ହେବା କଥା କାରଣ ତମକୁ ତ ବର୍ଷାରେ ବାହାରିବାକୁ ଭଲ ନୁହେଁ। ତ ସେଇଥିପାଇଁ ତମେ ତମେ ବାହାରକୁ ବାହାରି ପାରିବନି। ସେଥିପାଇଁ ବୁଲାବୁଲି ବି କରିପାରନି ଯାଇକି କଣ ଫାଇଦା?
ହୁଁ ଯାହା କହିଲେ ତ ତାହା ଠିକ କହିଲେ କଣ କରିବା ବର୍ଷା ଯୋଗୁ ତ କିଛି କରିବାକୁ ମଧ୍ୟ ଇଛା ହଉନାହିଁ।
ହଁ ବୁଲିବାକୁ କଣ ଘର ତୁ ବାହାରୁ ବାହାରିିବାକୁ ଇଚ୍ଛା ନାହିଁ ଆଉ ବୁଲି କଣ ଯିବେ?
ଆରେ ସତ କଥା ମୁଁ ବି ଏପଟେ ଗଲା ବେଳକୁ ହଇରାଣ ହେଇଯାଇଥାନ୍ତି। ସେଥିପାଇଁ ମୁଁ ବି ଭାବୁଛି ଆଉ ଆଉତ ଯାହାହଲେ ପାଞ୍ଚ ଛଅ ଦିନ ପାଖା ପାାଖି ମାନେ ଲଘୁଚାପ ଅଛି ନା କିଛି କହି ହଉନି। ଫିର ବି ପାଞ୍ଚ ରୁ ଛଅ ଦିନ ପରେ ଆଉ ମେଘ ରହିପାରିବ ନାହି। ମୁଁ ଟ୍ରାଏ କରିବି କି ପାଞ୍ଚ ଛଅ ଦିନ ପରେ? ଏଇ ମୁଁ ସବୁ ସାର୍ଟ ପୋଷାକ ଯାକ ସଫା କରିକି ତମ ସେପଟେ ବୁଲିବାକୁ ଯିବି ପାଖାପାଖି ପାଞ୍ଚଟୁ ଦଶ ଦିନ ରହିଯିବି ଆଉ।
ହଁ ଠିକ କହୁଛନ୍ତି।
ଆରୁ ମୁଁ କଣ କହୁଥିଲି କି? ମୁଁ କଣ କହୁଥିଲି କି ଆଉ ତମ ଘରେ ଆଜି କଣ କଣ ରୋଷେଇ ହୋଉଛି ଆଉ ତମ ଘରରେ ପରିବାର ସେିମିତି ସମସ୍ତେ କଣ କେମିତି ଭଲ ଅଛନ୍ତି ନା କଣ?
ଘରେ ସମସ୍ତେ ଭଲ ଅଛନ୍ତି। ଏମତି ଭାତ, ଡାଲି, ଆଲୁ ପୋଟଳ ତର ଆଉ ଫୁଲକୋବି ଆ ଆଉ ଭିଜା ଏଇ ସବୁ ଭଜା ଗୁଡାକ ହଉଛି ଆଉ ପାପଡ ଫଗିରା ହବ ଏଇ ବର୍ଷା ପାଇଁ ତ କିଛି କରିବାକୁ ଇଚ୍ଛା ହଉନି ଆଉ କଣ ହେବ।
ଆରେ ହଁ ସତ କଥା ବର୍ଷା ପାଇଁ ତ କରିବାକୁ ଇଚ୍ଛା ହେଉନାଇଁ। ଏବଂ ସେଇ ଆମ ମାର୍କେଟ ବି ଟିକେ ବନ୍ଦ ରହୁଚି। ମାର୍କେଟକୁ ଗଲା ବେଳକୁ ବି ଟିକେ ବିଜାର ଲାଗୁଚି କିଏ ଯିବ ଏଇ ମେଘରେ ଭାଇ ମାର୍କ। କେଟକୁ ଆଣ୍ଠିଏ ପାଣିରେ ତମର ସେପଟେ ପାଣି ଥିବ କି ନା ନାଇଁ। କହିପାରିବି ନାହିଁ କିନ୍ତୁ ଆମର ଏପଟେ ବହୁତ ପାଣି।
ନା ନା ଆମର ଏପଟେ ବି ବୋହୁତ ପାଣି।
ଆରେ ହଁ ମୁଁ କଉଥିଲି କି। ଏଇ ଯୋଉ ଆମର ଆଗୁକୁ ଆସୁଚି ଦୁର୍କା ପୂଜା। ସେଇ ଦୁର୍ଗାମେଢରର ତ ଜାଣିଥିବ ବ ଆମର ପୋଲସରା ହଉଚି ଆମ ଗଞ୍ଜାମରେ ପ୍ରସିଦ୍ଧ ତ ମୁଁ ଭାବୁଥିଲି ଆମର ଏଇପଟେ ସେଇ ଯୋଉ ଦୁର୍ଗା ମେଢଟା ବହୁତ ଜୋରସୋରରେ ହୁଏ। ତ ତମେ ଟିକେ ଯୋଗଦାନ ଦେଇକି ଦେଖିଥାନ୍ତ ଆଉ କେମିତି କଣ ହଉଚି ଆମ ଏଠି ଆଉ
ଯିବା ନିଶ୍ଚୟ ଯିବା ଦେଖିକି ଆସିବା କେମତି କଣ ହେଉଚି ଆପଣଙ୍କ ସେଇପଟେ
ସେତେବେଲେ ତ ପାଗ ବି ବଢିଆ ଥାଏ ତ କିଛି ଯିବାରେ ଅସୁବିଧା ହବନି
ହୁଁ ତାହେଲେ ତମେ ଉଁ ଯାହା ଭାବିଲି ତମେ ଆସିବ ହେଲେ ମୁଁ କଉଥିଲି କି ଯେହେତୁ ଆମର ଏଟି ପ୍ରବଳରୁୁ ଅତି ପ୍ରବଳ ଭିଡ ରହିବ ତ ତମେ ଚାରି ପାଞ୍ଚ ଦିନ ଆଘରୁ ଆସିକି ଆମର ଏଠି ରହିଯାଇଥାନ୍ତ କାରଣ ସ୍ ଥେଇ ଭିଡ ଯୋଗୁଁ ଆମର ସେଇ ବସମାନଙ୍କରେ ଟିକେ ଅଧିକ ପଇସା ନେଇଯାଏ ମାନେ ପଚାଶ ଜାଗାରେ ତିନିଶ ଚାରିଶ ନେଇଯାଏ ଏବଂ ତମେ କହିବ କି ବାଇକରେ ପଳେଇ ଆସିବା କି ବାଇକରେ ଛାଡନ୍ତି ନାହିଁ ଛାଡିଲେ ସେଇ ଟିକସ ଆଦାୟ କରନ୍ତି କଣ ପାଇ କହିପାରିବିନି କିନ୍ତୁ ଏଇ ଗୋଟେ କରିକି ଲୁଟିଲା ଭଳି କରୁଛନ୍ତି ଚାରି ପାଞ୍ଚ ଦିନ ଆଗୁରୁ ଆସିକି ରହିଥାନ୍ତେ ଆମର ଏପେଟେ ତ ତମେ ଆପଣ ଜାଣିଥିବେ ଯେ ଧନେଇ ଡେମ୍ ବୋଲି ସେଠି ବହୁତ ନଜାରା ଅଛି ମାନେ ନେଚରକୁ ତମେ କହୁଥିଲ ଯେ ଭଲ ପାଉଚ ଏ ନେଚର ପାଇଁ ବୋହୁତ ବଢିଆ ଅପସ୍ ଅପସନ୍ ତମ ପାଇଁ ରହିପାରିବ ତ ସେଇ ହିସାବରେ ତମେ ଆସ ଆଉ କେତେଦିନି ଆଗରୁ ଦେଖିକି
ଯିବା ବୁଲିକି ଟିକେ ଆସିବା ଭଲ ଲାଗିବ
ସଉ ସେଠାକାରେ କଣ କଣ ପ୍ରସିଦ୍ଧ ଅଛି ଟିକେ ବି ଦେଖିକି ଆସିବା ଆଉ କଣ
ଆରେ ହଁ ପ୍ ପ୍ରସିଦ୍ଧ ପ୍ରସିଦ୍ଧ ତ କହିପାରିବିନି ତମୁକୁ ଭଲ ଲାଗିବ କି ନାଇଁ କିନ୍ତୁ ତମେ କଉଥିଲ କି ତମେ ନେଚରର ସୌନ୍ଦର୍ଯ୍ୟକୁୁ ଉପଭୋଗ କରିବାକୁ ଚାହୁଁଚ ତ ସେଇଥିରେ ତମକୁ ଗୋଟେ ପସେଣ୍ଟ ବି ଅବହେଳା କରେଇ କରେଇବ ନାହି ଠିି ଧନେଇ ଡେମ୍ ତମକୁ କାରଣ ସେଠି ପୁରା ସୌନ୍ଦର୍ଯ୍ୟ ର ନେଚର ପୁରା ପରିପୂର୍ଣ ହୋଇକି ଅଛି ମାନେ ତମେ ଦେଖିଲେ କହିବ କି ମୁଁ ବାହାରେ ମଧ୍ୟ ଦୁଇ ମାସକୁ ଥରେ ତିନି ମାସକୁ ଥରେ ଏଇ ଜାଗାକୁ ଆସିକି ବୁଲିକି ଯିବାକୁ ବାଧ୍ୟ ହବ ତମେ ଯେହେତୁ ମୁଁ କଉଥିଲି ତମେ ଚାରି ପାଞ୍ଚ ଦିନି ଆଗୁରୁ ଆସିତାନ୍ତ ଯେହେତୁ ମେଘ ଝଡି ମଶା ଲାଗିଚି ଛି ତମେ ଆସିଲା ଟାଇମିକି ଛାଡିଥିବ ଏବଂ ସେଠି ଗୋଟେ ଯୋଉ ଆମର ଗେଟ୍ ଭଳି ଅଛି ସେ ଗେଟଟି ସେଇ ଟାଇମକି ହିଁ ଓପେନ୍ କରାଯାଏ ତ ସେଇ ଓପେନ୍ କଲା ଟାଇମକି ବି ତମେ ଯଦି ଦୃଶ୍ୟ ଦେଖିବ ମାନେ ଏତେ ଆଶ୍ଚର୍ଯ୍ୟ ହୋଇଯିବ ଯେ ତମେ କହିଲ ମୁଁ ଆଦ୍ କହିବ ଯେ ଏତେ ଆଜି ପର୍ଯ୍ୟନ୍ତ ଏମି ତି ଦୁଶ୍ୟ ମୁଁ ଦେଖି ନାହିଁ ବୋଲି
ତାହେଲେ ଏମିତି କଥା ତାହେଲେ ତ ନିଶ୍ଚୟ ଯିବାକୁ ପଡିବ ଆମକୁ ସେ ପାଖକୁ
ଆରେ ହଁ ନିଶ୍ଚୟ ମାନେ କହିଲି ବା ନହେଲେ ଯଦି ତମେ ଆସି ନ ପାରିବ ମୁଁ ଯୋଉ କହୁଥିଲି ତମର ସେଆଡେ ବୁଲିବାକୁ ଯିବି ବୋଲି ତମେ ମୋ ସହ ଆସିବ ହରି ଆଉ କେତେ ଦିନ ବୁଲାବୁଲି କରିକି ଭଲ ଲାଗିଲେ ରହିବ ନହେଲେ ପୁଣି ତମ ଗାଁକୁ ଫେରିଯିବ ଆଉ
ଠିକ କହୁଛନ୍ତି ଦେଖିବା ନୂଆ ନୂଆ ଜାଗାକୁ ଦେଖିକି ଆସିକି ଟିକେଲେ ଭଲ ଲାଗିବ।
ହୁଁ ଆଚ୍ଛା ଆଉ ମୁଁ କଣ କହୁଥିଲି ଯେ ତମର ସେଇ ପାଠ ପଢା ପଢି କେମିତି ଚାଲିଛି ଆଉ ତମେ ଯୋଉ ଉସନ ଟା କରୁଥିଲ। ସେଠି ମୋ ଭାଇ ଟା ଟିକେ ପାଠ ପଢୁନାହିଁ ଦୁଷ୍ଟାମି କରୁଛି। ତା ମୁଁ ଭାବୁଥିଲି ଯେ ଆମ ପାଖକୁ ସେଇଠି କୋଉଠି ରୁମ ଭଡା ଗୋଟେ ରଖିଥାନ୍ତି ତାକୁ ତମ ପାଖକୁ ଟିଉସନ ଛାଡିଥାନ୍ତି ଆଉ।
ହୁଁ ହବ ଯେ ଠିକ ହବ ଏମିତି କରନ୍ତୁ ଆସିବେ ଆରାମସ ପଢିକି ଯିବେ ଆଉ କଣ।
ଆରେ ହଁ କେ ତୁ
ଭଲ ହେବା ଆସିବେ।
ଆରେ ମୁଁ ଶୁଣିଥିଲି ଯେ ତମ ଷ୍ଟୁଡେଣ୍ଟ ମାନେ ତମ ବିଷୟରେ ଭଲ କହୁଛନ୍ତି। ମାନେ ମୁଁ ଯେତିକି ଜାଣିଛି ଯୋଉ ଷ୍ଟୁଡେଣ୍ଟ ହେଲେ ତା ମାଷ୍ଟର ବିଷୟରେ ଶିକ୍ଷକ ବିଷୟରେ ଟିକେ ଖରାପ କୁହେ କାରଣ ସେମାନେ ବାଡ଼ାନ୍ତି ବୋଲି। କିନ୍ତୁ ସମସ୍ତେ କହୁଛନ୍ତି ଯେ ତମେ ଭଲ ପାଠ ପଢଉଛ। ଏବଂ ଭଲ ଶିକ୍ଷା ଦଉଛ ଭୁଲ ହେଲେ ନ ବାଡାଇକି ତାକୁ ସୁଧାରିବା କେମିତି ଶିଖାଉଛ। ଏମତି ବହୁତ କିଛି ତମ ପାଖରେ ଭଲ ଗୁଣ ଅଛି। ମୁଁ ଭାବୁଥିଲି ମୋ ଭାଇ ଯେହେତୁ ଟିକେ ଭଲ ପଢିବାକୁ ଚାହେଁ ସେଇ ଆଗକୁ ଡକ୍ଟର ହବ ବୋଲି କହୁଛି। ତ ମୁଁ ଭାବୁଛି ତମ ପାଖକୁ ପଠେଇଦେବି ପାଠ ପଢେଇବା ପାଇଁ
ହଁ ଠିକ ଦିଅନ୍ତୁ କିଛି ଅସୁବିଧା ନାହିଁ ଆରାମସେ ପାଠ ପଢିିବି ଆଉ
ହୁଁ ଆରେ ଯେହେତୁ ମୋର ବି ତମ ଉପରେ ବହୁତ ଭରସା ଅଛି। କାରଣ ଆମେ ଯେତେବେଳେ କଲେଜ ଯାଉଥିଲେ। ସେଇ ସମୟରେ ତମେ ତ ଆମ କ୍ଲାସ ର ଟପର ଥିଲା। ଏବଂ ତମର ଉପରେ ଆମ ଶିକ୍ଷକ ମଧ୍ୟ ମାନେ ଇମ୍ପ୍ରେସ ପୁରା ଥିଲେ ଯେ ତମକୁ ହିଁ ସବୁଠୁ ଭଲ କହୁଥିଲେ ଆମ କ୍ଲାସ ରେ ସମସ୍ତେ ପଢୁଥିଲେ। କିନ୍ତୁ ତମେ ଟିକେ ଅନ୍ୟତମ ଥିଲା। ସେଇଥିପାଇଁ ମୋର ବି ତମ ଉପରେ ହଣ୍ଡ୍ରେଡ ପରସେଣ୍ଟ ଭରସା ଅଛି ଯେ ତମେ ମୋ ଭାଇ କି ପାଠ ପଢେଇକି ପାସ୍ କରକି ଗୋଟେ ଚାକିରିରେ ଲଗେଇଦବ ବୋଲି।
ନିଶ୍ଚିତ ଭାବରେ ନିଶ୍ଚିତ ଆପଣ ପଠନ୍ତୁ ଆପଣଙ୍କ ଭାଇଙ୍କୁ ମୁଁ ତାର ଭଲସେ ଟିକେ କ୍ଲାସ ନେବି।
ହ
ଯେମିତି ତାର କୌଣସି ଅସୁବିଧା ହବନି। ଆରାମସରେ ପଢିବ ଆଉ କଣ?
ଆରେ ମୁଁ କହୁଥିଲି କି? ମୁଁ ଯେତେବେଳେ ତମର ସେ ସମ୍ବଲପୁର ଆଡେ ଗୋଟେ ଦିନ ଯାତ୍ରା କହିଥିଲି। ଏ ବାଇକ ରେ ଯାଉଥିଲି। ଗଲା ବେଳେ ତମର ସେଇପଟେ ଗୋଟେ ଘାଟି ପଡିଥାଏ। ସେ ଘାଟିରେ ତ ମାନେ କାର କି ବସ ରେ ଗଲେ କିଛି ଅସୁବିଧା ହୁଏନି। କିନ୍ତୁ ମୁଁ ବାଇକରେ ଯେହେତୁ ଯାଇଥିଲି। କିଛି ଲୋକ ମତେ ଫଲୋ କରିଥିଲେ ମାନେ ଧାରୁଆ ଅସ୍ତ୍ର ଧରିକି କାରଣ ସେମାନେ ମୁଁ ଭାବୁଥିଲି ସେମାନେ ଚୋରିର ବିଷୟରେ ଥିଲେ ସେଇ ସମୟରେ କିନ୍ତୁ ଗୋଟିଏ ଲୋକ ସେଇଠୀର ଲୋକାଲ ଲୋକ ଆସିକି ମତେ ବଞ୍ଚେଇ ଦେଲା। ନହେଲେ ସେଇ ଯାତ୍ରା ଟା ମୋର ପୁରା ଖରାପ ହେଇଯାଇଥାନ୍ତା।
ନାାଇ ନା ମୁଁ ଏଠି ଏମିତି ଲୋକ ନାହାନ୍ତି ସମସ୍ତେ କିଛି ଲୋକ ଅଛନ୍ତି, କଣ କରିବା ସମସ୍ତଙ୍କର? ମାଇଣ୍ଡ ସେଟ୍ ତ ସାମାନ ନୁହଁ ନା।
ଆରେ ହଁ, ସେଇଟା ପାଇଁ ହିଁ ତ ମୁଁ କହୁଛି ସମସ୍ତେ ସମାନେ ନୁହଁ। ତମେ ଭଲ ହେଲେ ମୁଁ ଖରାପ ହେଇପାରେ, ମୁଁ ଭଲ ହେଲେ ସେଇ ଖରାପ ହେଇପାରେ, ଏମିତି ବହୁତ ଅଛି। କେବେ ବି ପାଞ୍ଚ ଆଙ୍ଗୁଠି ତ ସମାନ ହେଇପାରିବ ନାହିଁ ନା।
ହଁ, ଆପଣ ଯାହା କହିଛନ୍ତି ତାହା ତ ସତ କଥା।
ଆରେ ଆଉ ମୁଁ କହୁଥିଲି କି
ଆଜ୍ଞା।
ହଁ, ଯିବି ତ କହିଲି ବାଧ୍ୟ, ଆଉ ମୁଁ କହୁଥିଲି କି ଆମର ଏଇପଟେ ମୋ ଭାଇ ଆଉ ମୁଁ ମିଶିକି ଦୁଇଟା ମୋବାଇଲ କିଣୁଛୁ। ତ ସେଇ ମୋବାଇଲ ଦିଇଟା ପାଇଁ ମାନେ ପାଟି ଟିକେ ରଖିଛୁ, ତମେ ଆସିପାରିବ କି ତମ ଭାଇ ସହିତ?
ଯିବା ଯିବା।
ଆଚ୍ଛା, ଆଚ୍ଛା, ତମେ ତ କାହିଁ ମତେ ଲାଗୁନି ଏଇ ମେଘରେ ଆସିଲା ପରିକି। ଆମେ ସବୁ ସାଙ୍ଗସାଥି ନହେଲେ କରିଦେଇଥିବୁ ତମେ ପଛେ ଆସିଲେ ପୁଣି ଅଲଗା ଗୋଟେ କରିବା ଆଉ।
କରିବା ଦେଖିବା ବର୍ଷା ନହେଲେ ଯିବି ଆଉ ନହେଲେ କଣ କରିବା ବର୍ଷା ତ ଯାଇବି ହବନି ନା।
ହଁ, ମୋ ହିସାବରେ ଯେହେତୁ ତମ ଘରେ ଟି କେ ଫ୍ରିଡମ୍ ମିଳୁନଥିବ ତମକୁ। ସେଇଥିପାଇଁ ତମେ ଆସିଲେ ତମ ଭାଇର ଆସିପାରିବ, ଏକଲା ତ ଆସିପାରିବ ନାହିଁ ଆଉ।
ଦେଖିବା କଣ ହେଉଛି।
ହ ହଁ ରେ ହଁ, ମୁଁ କହୁଥିଲି କି ଆଉ ତମେ ଯୋଉ ସେଇ ରୋଷେଇ ଟା ଭଲ ଭଲ ବଢିଆ କରୁଛ ଯେହେତୁ ମୁଁ ତମ ହାତରୁ ସାତ ରୁ ଆଠ ପ୍ରକାର ଆଇଟମ୍ ହିଁ ଖାଇିଥିବି ତ ସେ ଯେତିକି ତ ଖାଇଛି ଭାଇ ସେତିକି ପୁରା ମଜା ଲାଗିବାର। ମାନେ ମନ ପାଇ ଯାଇଛି ଯେ ଆଜି ଯାଇ ମୁଁ ଭୁଲି ନାହିଁ, ତ ମୁଁ କହୁଥିଲି କି ଆମେ ଯୋଉ ଆଉ ଉ ଯେ
ତମେ ଟିକେ ରୋଷେଇ ବାସ ନହେଲେ ମୁଁ ତମତିକି ଆମ ଭୋଜିରେ ଡାକିବାର ମୁ ଖ୍ୟ କାରଣ ଯେ ଯେହେତୁ ଆମେ ବେଶୀ ଲୋକ ଆସିପାରୁି ନାହିଁ କୋଡିଏ ରୁ ତିରିଶ ଜଣ ହିଁ ରହିବୁ ତ ଆ ଯିବେ ତମେ ସେଇ ଚିକେନ କସାକୁ ମଟନ୍ ଗୁପ୍ତା ଟା କରି
ହୁଁ, ହୁଁ, ଠିକ୍ କହୁଛନ୍ତି।
କଥା ଶୁଣ ତମେ ତ ଆସିପାରିବନି ଯେହେତୁ ଗୋଟେ କାମ କରିବା ତମେ ଆସିଲେ ପଛେ କୋବିଟା ନେଇଯିବ, ନହେଲେ ମୁଁ ତମକୁ ପଇସା ଛାଡିଦେବି ତମେ ସେଠି ଗୁପଚୁପ୍ କି ବିରିୟାନୀ ଟିକେ ଖାଇଦବ ଆଉ।
ଠିକ୍ ଅଛି ତାହେଲେ ଛାଡିଦେବେ।
ଆଚ୍ଛା, ଠିକ୍ ଅଛି ତମେ ତାହେଲେ ମୁଁ ରଖୁଛି।
ଠିକ୍ ଅଛି।